କଉଠି ଏବେ ଅଛ କଉଠି ଅଛ?
ହଁ, ଏଇ ଏବେ ଘର, ତମେ କଉଠି ଅଛ?
ଆଚ୍ଛା! ଆଉ କ'ଣ ପଢ଼ାପଢ଼ି ଚାଲ୍ଚି, କ'ଣ ସର୍ଲାଣି କୁହ?
ପ୍ଲସ୍‌ଥ୍ରୀ କରି ଆଉ ଗୋଟେ ବର୍ଷ ଅଛି ସରିବ, ଏମିତି ଚାଲ୍ଚି ଗାଁରେ ବୁଲାବୁଲି ହଉଚି ଆଉ। ଆଉ ତମର କେମିତି କ'ଣ ଚାଲିଚି ପଢା?
ଆମର ବି ସେଇ ଦଶମ ସଇଲା, ତା'ପରେ ପ୍ଲସ୍‌ଟୁ ସରିି ଏବେ। ମୁଁ ଆଉ କିଛି ଆଡ୍‌ମିସନ୍‌ କରି ନଥିଲି, ଏବେ ପୁଣି ନୂଆ ବିଟେକ୍ ଯଉଟା ଆମର କହୁଚନ୍ତି, ସେଇଥିରେ ଏଇ ବର୍ଷ ଆଡ୍‌ମିସନ ନେବି। ଆଉ ସବୁ ଭଲ ତ, ତମ ଦେହ ପା ଠିକ୍ ଅଛି ତ?
ହଁ, ସବୁ ଠିକ୍ ଠାକ୍ ଅଛି। ଆଉ ତମ ଆଡ଼େ କେମିତି ମୁଁ କହିଲି, ଆଉ ତମ ଆଡ଼େ ଖରା କେମିତି କ'ଣ ହଉଚି ନା ଖରା ହଉନି?
ହଁ, ଭାଇ ଖରା ତ ଏପଟେ ହଉଚି, ଟିକେ ଜୋର୍ ରେ ଏବେ ଟିକେ କମିଲାଣି। କାହିଁ ନା ଏଇତ ରଜ ପାଖେଇ ଆସିଲା ନା। ଯାହା ହେଲେ ବର୍ଷା ଦିନ ଟା ଆସିଲା ମାନେ, ଖରା ଏତେ ଆଉ ହଉନି ଟିକେ ଟିକେ ଖରା କମିଲାଣି ଟିକେ ଭଲ୍ ଲାଗୁଚି, ଖରା କମିନି ଖରା ହଉଚି। ବର୍ଷା ଟା ହେଇଯାଉଚି ଜଣା ପଡୁ ଆଉ ସେଇ ବର୍ଷା ଟା ଯୋଗୁ ଟି ଥଣ୍ଡା ଥଣ୍ଡା ଲାଗୁଚି ଆଉ। ଆଉ ତମ ଆ କଣ କେମିତି ଗରମ ହଉଛି?
ଆମର ତ ଗୁଳୁ ଗୁଳି ଖରା ହେମିତି ଜୋରେ ହଉଛି ଆଉ କଣ କରିବା। ଏଇ ସେଇଥିପାଇଁ ଟିକେ ବୁଲାବୁଲି ଭଲସେ କରି ହଉନି ଆଉ।
ଆଉ ହଁ, ସେଇତ ଗରମ ହେଲେ କଆଡେ ବୁଲି ହବନି। ଆଉ କୁଆଡେ ବୁଲିବ ଝାଳ ଫାଳ ବାହାରିବ ସବୁବେଳେ ଦିନ ଅଧେ।
ଏବେ ତାନେ କୁଆଡେ ତାନେ ବୁଲୁଚ ନା କୁଆଡେ କଣ କରଛ?
ହଁ, ଏଇ ବା ଏଇ ବୁଲୁଛି ବାହାରେ। ଗୋଟେ ରାସ୍ତାରେ ଏମିତି ଚାଲି ଚାଲି ବୁଲୁଚି ଏ ଯୋଉ ଟିଏ ପବନ ଟିକେ ଦଉଚି ତ ଆମର ପଟେ ଭଲ। ଚାରିଟା ବେଳେ ଆଉ ଘରେ ବସିହଉନି ଏଇ ପାଂଶ ଟା ବେଳକୁ ଗରମ ଟା ଲାଗୁଛି ନା ଏ ଟିକେ ବୁଲି ଆସିଲେ ଭଲ ଲାଗୁଛି ପବନ ଟିକେ ଟିକେ ଦଉଛି ଆଉ।
ଆଉ ତମ ଆଡ଼େ ଏଇନା ଖଜିର ମଜିର କୋଳି ହେଇଚି ନା ହେଇନି।
ହଁ, ଏଇ ଖଜିର କୋଳି ତ ହେଇକି ଆସି ସରିବା ଉପରେ ହେଲାଣି। ଆମେ ତ ଖାଇ ପାରୁନୁ ଆମେ ଟିକେ ବଡ ହେଇ ଗଲେଣି ଆଉ ତାପରେ ଯୋଉମାନେ ସବୁ ଛୋଟ ଛୋଟ ଛୁଆ ଅଛନ୍ତି‌। ସେ ଗଛକୁ ଦିନ ରାତି ଟେକା ମାରି ସବୁ ଖସି ଦଉଛନ୍ତି ଖାଇ ଦଉଛନ୍ତି କୋଳି ସରିିବାପରେ ହେଲାଣି। ଆମେ ବି ସେମିତି ଛୁଆ ବେଳେ ବହୁତ ଖଜିରି କୋଳି ଖାଉଥିଲେ ନା, ବୁଲିକି ଯେତିକି ଗଛ ଥିଲା। ଆମେ ଖାଇ ଦଉଥିଲେ ବଡ ପିଲାମାନେ ଖାଉନଥିଲେ ସେମତି ଛୋଟ ଛୁଆଙ୍କ ଯେତେ ବଡ ହେଇ ଯିବ ଜଣେ ଆଉ ଏଇ ସବୁ ଆଉ କିଛି ମନେ ପଡିବନି। କୋଳି ଖାଇବା ହେଲା ଯାହା ହେଲା ଆ ମ୍ୱ, କୋଳି, ପଣସ ସବୁ ଧୀରେ ଧୀରେ ଖାଇବାଟା ସବୁ ଭୁଲିଯାଆନ୍ତି।
ହଁ, ଭାଇ ସେଇଆ ଆଉ। ଆଉ ହଁ, ଭାଇ କଣ କେମିତି ତାହାଲେ ଚାଲିଚି ବୁଲାବୁଲି ତାନେ ଖରା ଜୋରରେ ହଉଚି ବୋଲି ବୁଲି ପାରୁନ।
ନା, ଏଇ ଯେତେବେଳେ ଖରା କମିଲେ ଟିକେ ଘରୁ ବାହାରିବା କଥା। ନହେଲେ ନାଇ ଟୋଟାଲି ବୁଲି ହବନି। ଆଉ ରଜ ପାଇଁ କଣ କେମିତି ପ୍ୟାଣ୍ଟ, ସାର୍ଟ କିଛି ଆଣିଲଣି ନା ଆଣିନ?
ହଁ, ତ କାଲି ଯାଇଥିନି ପ୍ୟାଣ୍ଟ, ସାର୍ଟ କିଣି କୁଣାକି ଆଣିନି ଆଉ। ସେ ସୋରୁମ ତ ଭାରି ଯାଆମ ଆଉ କଣ କରିବା?
ହଁ, ଏଇ ରଜ ଟାଇମ ସେଇଆ ହବ।
ଆଉ ରେଟ ତ ଏତେ ରେଟ୍ ଯେ ଦେଖିଲା ବେଳକୁ ଡର ମାଡୁଥିଲା କାଲି। ଯା ହାଲେ ନ ଆଣିନେ ହବନି ନା‌ ଆଉ କଣ କରିବି।
ହଁ ହଁ ରଜ ପାଇଁ ନିଶ୍ଚିନ୍ତ ଯାହା ହେଲେ ବି। ଗୁ ହଳେ ପେଣ୍ଟ ସାର୍ଟ ପିନ୍ଧିବାକୁ ପଡିବ ଘରେ ଯିଏ ବି ପୁଅ ଝିଅ ହୁଅନ୍ତୁ ରଜ ଟା ସମସ ସ ପାଇଁ ପେଣ୍ଟ ସାର୍ଟ। କହୁଛନ୍ତି ରଜଟା ଝିଅ ପିଲା ପାଇଁ ପ୍ରକୃତରେ କିନ୍ତୁ ସମସ୍ତେ ଏଇଟା ପାଳନ କରୁଛନ୍ତି ପୁଅ ଝିଅ ସମସ୍ତେ। ଆଉ ସମସ୍ତଙ୍କର ପ୍ୟାଣ୍ଟ ସାର୍ଟ ନୂଆ ଅଣା ହଉଛି ହଁ।
ରଜ ଟା ଯାହେନେ ଟିକେ ଏଞ୍ଜଏ କରିବା ନା ପେଣ୍ଟ ସାର୍ଟ ନ ଆଇଁଲେ ରଜ କଣ ରଜ ଭଳିଆ ଲାଗିବ କି।
ଲାଗିବ କି ନା ସେୟା ହେଲା କଥା ଯାହାବି ଯେତେ ରେଟ ହେଲେବି ଯାଏ ଜେହେ ପେଣ୍ଟ ସାର୍ଟ ଆଣିବ ହଳେ ହଳେ ପେଣ୍ଟ ସାର୍ଟ ତ ନିହାତି ଆଣିବ ତା ଉପର କିଏ ଅଧିକ ଆଣି ପାରେ କିଏ କମ ଆଣି ପରେ।
ହଁ ଭାଇ ସେଇଆ ଆଉ ଭାଇ ତମ ଆଡେ ପିଲା ତାନେ କ୍ରିକେଟ କେମିତି ଖେଳ ଖୁଳି ଚାଲିଛି ନା ଚାଲିନି।
ହଁ ଆମ ଆଡେ ତ ପିଲା ଡେଲି ଖେଳୁଛନ୍ତି ଏଇ ଯୋଉ ଦିନ ଟା ବର୍ଷା ହଉଛି କେବଳ ଖେଳୁନାହାନ୍ତି। ନହେଲେ ସବୁଦିନ ଆମ ଆଡେ ପିଲା ଖେଳୁଛନ୍ତି କାହିଁକି ନା ଏଇ ଯୋଉ ବର୍ଷା ହେଇଗଲେ କଣ ନା ଯୋଉ। ପିଜ ଟା ଟିକେ ବର୍ଷା ହେଲା ମାନେ କାଦୁଅ ହେଇଯାଉଛି ତ। ତାପରେ ଏରା ଆମର କ୍ରିକେଟ ପ୍ରିଜ୍ ନୁହଁ ସବୁୁରା ଚାଷ ବିଲରେ ପିଲା ଖେଳନ୍ତି। ଆଉ ସେ ଚାଷ ବିଲରା ମାନେ ପିଜ୍ ହେଇକି ଅଛି ଯେତେବେଳେ ବର୍ଷା ହେଇଗଲା ପାଣି ପଡିକି ବିଲ। କାଦୁଅ ହୋଇଗଲେ ଖେଳୁନାହାନ୍ତି ପୁଣି ଟିକେ ଶୁଖିଗଲେ ଖେଳୁଛନ୍ତି। ଆଉ ନହେଲେ ତ ସବୁଦିନି ଦେଖିବାକୁ ଗଲେ ଖେଳୁଛନ୍ତି ଯୋଉ ଦିନଟା ବର୍ଷା ହେଇ ଯାଉଛି। ଇଏ ଆମର ଉପର ଓଳି ଟା ସେଇ ଦିନଟା ଖେଳୁ ନାହାନ୍ତି। କାଁଇ ନା ବର୍ଷା ହେଲେ ପାଣି ହେଲା ମାନେ ଆଉ କେହି ଘରୁ ଆସିକି କାଦୁରେ ରେ ଆଉ କଣ ଖେଳିବେ କି ଖେଳୁ ନାହାନ୍ତି। ଆଉ ତମ ଆଡେ।
ହଁ ଭାଇ। ଭାଇ ମୁଁ କଣ ଶୁଣିଥିଲି ତମ ଗାଁ ପିଲାଟି ଅଧିକ ଭଲ ଖେଳନ୍ତୀ କ୍ରି କେଟ ମୁଁ ସେଥିପାଇଁ ଟିକେ ପଚାରିଦେନି ଆଉ।
ଆଚ୍ଛା।
ତ ପିଲା ଭଲ ଭଲ ବଡ଼ ବଡ଼ ଟିମ୍ ବି ଖେଳନ୍ତି ଏଥର କଣ ନାଇଟ ମ୍ୟାଚ୍ ଦି ତିନଟା ଜିତିଥିଲେ।
ହଁ ନାଇଲି ମାଚ ଆମୋ ଗାଁ ପିଲାବି ଏଥର ଜିତିଛନ୍ତି ହଁ। ଏ ବର୍ଷ ବହୁତ ଦିନ ଆଣି ପିଲା ଖେ ଭଲ ଖେଳୁ ନଥିଲେ ତ ଏଇ ଯୋଉ ଛୋଟ ପିଲା ଟିକେ ଆମରି। ଜେନେରେସନ ପିଲା ଯୋଉମାନେ ଟିକେ ଖେଳୁଛନ୍ତି ଭଲ ଖେଳୁଛନ୍ତି ସେଇମାନେ ତ ନାଇଟ ମାଚ ଜି ତିଛନ୍ତିନା ଆଉ ବଡ଼ ପିଲା ତ ଏବେ ଖେଳୁନାହାନ୍ତି। ଆଉ ସମସ୍ତେ କିଏ କାମ କରୁଛି କିଏ କୋଉଠି ଡିଉଟି ଗଲାଣି। ଆଉ କିଏ ବାହାରେ ରହିଲାଣି କେହି ପିଲା ଆସୁନାହାନ୍ତି। ଆଉ ଯିଏ ବି ଡିଉଟି ଗଲେ ସବୁ ବାହାଶାହା ହେସାରିଲେଣି ତାଙ୍କ ନିଜ ଫ୍ୟାମିଲି ଦେଖିକି ସେ ରହିଲେ ଆଉ କେହି ଖେଳିବାକୁ ବି ଆସୁନାହାନ୍ତି ଯାହା ଖେଳୁଛନ୍ତି ଆମ ଭଳିଆ ପିଲା। ଭାଇ ଭଲ ଖେଳୁଛନ୍ତି ଆଉ ଆଉ ତମ ପିଲା କଣ କେମିତି ଖେଳୁଛନ୍ତି?
ଆମ ପିଲା ତ ସେଇଭଳିଆ ଖେଳୁଛନ୍ତି କଣ ସବୁ ଖେଳରେ କଣ ଜିତି ପାରିବେ କି ଯାହାହେନ୍ନେ ଗୋଟେ ଜିତି ଗୋଟେ ହାରେ ହବ ସେମିତି। ହଉ ଆମପିିଲା ସେହିଭଳିଆ ଖେଳୁଛନ୍ତି ଆଉ।
ଆଚ୍ଛା।
ସେମିତି ଚାଲିଛି ତ ଏମିତି ଆସ୍ତେ ଆସ୍ତେ ଯାହା ହବ ଆଗକୁ ଦେଖାଯିବ। ଖେଳଟା ସେମତି ପ୍ରାକ୍ଟିସ ତାଙ୍କ ରହିଥାଉ।
ହଁ ପ୍ରାକ୍ଟିସ ଚାଲିଥାଉ ଆଉ କଲେଜ ଯାଇଥିଲ ନା ଆଜି?
ନା ନା ଆଜି ହଁ ଯାଇଥିନି ଆଜି ଇଣ୍ଟରନସିପ ର ଦେଲେ ସାର୍ଟିଫିକେଟ। ଧରିକି ପଳେଆଇନି ଆଉ ଆଜି ଆମର ଇଣ୍ଟର୍ନସିପ୍ ଲାଷ୍ଟ ଥିଲା। ପଳେଇଆନି ଟିକେ ବୁଲାବୁଲି କରିନି ଆଇନି ଏଇନା ଆସିକି ପହଞ୍ଚିନି ଆଉ।
ତମ କଲେଜ ଫୁଣି କେବେ ଖୋଲାଯିବ?
କଲେଜ ତ ରଜ ପରେ ଖୋଲାଯିବ ଆଉ। ସେମିତି କିଛି କହିନାହାନ୍ତି ରଜ ପରେ ଖୋଲା ହେଲେ ଜାଣିବୁ ଯେ ଖୋଲା ହେଲା ଆଉ।
ହଁ ରଜ ପରେ ତ ଏମିତି ସବୁଆଡ଼େ ଖୋଲା ହବ ଏଇନା କଲେଜ ସ୍କୁଲ ସବୁ ତ ଖୋଲା ହେଇଯାଏ ତ। ଯାର କଲେଜ ଟା କଣ କି ପିଲାଙ୍କୁ ମାନେ ଏତେ ଛୁଟି ଦିଆଯାଉନି କିନ୍ତୁ ପିଲା କଣ ବେଶୀ ଯାଉନାହାନ୍ତି ନା। ସେଇଟା ଆମେ ଛୁଟି କରିଦଉଛନ୍ତି ଆଉ ନହେଲେ ବଡ଼ ପିଲା ଏତେ ହେଇଯିବେ। ଏତେ ସମସ୍ତଙ୍କ ମୁଣ୍ଡରେ ଦାୟିତ୍ଵ ବଢ଼ିବ କଲେଜ ସବୁ କ୍ଲାସ ଅଧିକ ଚାଲିବ। ଆଉ କେମତି ଛୋଟ କିବା ପାଇଁ ଦଶମ ତଳକୁ ହେଲା ପ୍ଲସ ଟୁ ତଳକୁ ହେଲା। ତାଙ୍କର ସବୁବେଳେ ଛୁଟିଟା ତାଙ୍କର ଛୁଟି ସବୁଦିନ ଦିଆଯିବ ଟିକେ କମିବ ଦାୟିତ୍ଵ ଅଧିକ ବଢ଼ିବ ନା କଣ କହୁନ ଭାଇ?
ହଁ ଏ ଛୋଟ ମେନ ଛୋଟ ଛୁଆ ଆଉ ଛୋଟ ଛୁଆଙ୍କର କଣ ଆମ ପାଇଁ କଣ ଛୁଟି ଦେବେକି। ଆମେ ସିନା ଯାଉନାହାନ୍ତି ଢିଲା ଛୋଟ ଛୁଆ ପ୍ରକୃତରେ ତାଙ୍କର ଛୁଟିଟା ତାଙ୍କର। ଯେ ଖଳିବେ ବୁଲିିବେ ଏଇନା‌।
ପିଲେ ହଁ ତାଙ୍କ ମାଇଣ୍ଡ ଟା ଟିକେ ଫ୍ରେଶ ହେଲା ସବୁଆଡ଼େ ବୁଲିଲେ ଆମର ସେ କଣ? ତାଙ୍କର ଖେଳ ମେନ୍ ହେଲା ଖେଳ ଏଇ ଯୋଉ ଡେଲି ଚାରିଟା ବେଳେ ଖେଳିବା ଦିନରେ ଖେଳିବା ସେ ସବୁବେଳେ ଖେଳିବେ ଖରା ହଉକି ବର୍ଷା ହଉ ସବୁବେଳେ ଖେଳିବେ ତେଣୁ ଆମ ଆମେ ତ ଖେଳୁନାହାନ୍ତି ସେ ଆ ବୁଲିଲେ ୟାଡେ ସିଆଡେ ବାଇକ୍ ଫାଇକ ଧରିକି ଆଉ ମୋବାଇଲ। ମୋବାଇଲ ସବୁବେଳେ ଚଲେଇଲେ ଆଉ ଆମ ଏତେ ଆଉ ଖେଳ ବି ଏତେ ଖେଳୁନାହାନ୍ତି ନା ଫିଜିକାଲ ଯଉ ଖେଳ ଗୁରା। ଯାହା ଖାଲି ମୋବାଇଲ ରେ ଗେମ୍ ଖେଳିଲେ ଛୋଟ ଛୁଆ ବି ବହୁତ ଏବେ ଗେମ୍ ଖେ ଆଉ କେହି ବେଶୀ ବି ନିଜେ ଖେଳୁନାହାନ୍ତି ଆ ଆମେ ତ ସେତେବେଳେ ଥିଲାବେଳେ। ହଁ ମୋବାଇଲ ବହୁତ କମ ଥିଲା ନା ବହୁତ କମ ଧରୁ ଥିଲେ। ସେତେବେଳ ପିଲା ଆମେ ଆମେ କଣ ନା ସବୁବେଳେ ଖେଳୁଥିଲେ ଏବେ ପିଲା କଣ ନା ମୋ କମ ଖେଳୁଛନ୍ତି। ସବୁଆମର ସୋସିଆଲ ମିଡିଆ ଫେସବୁକ୍ ଇନଷ୍ଟାଗ୍ରାମ। ଆଉ ଯେତିକି ସ୍ନାପଚଟ ସବୁ ଏଇ ଭଳିଆ ଚଲେଇକି ସବୁ ପିଲା ତାଙ୍କର ଦେଖୁଛନ୍ତି ଦିନ ରାତି।
ଏଇ ସେ ଆମର ସେ ଛୋଟ ହେନେ ବି ପଞ୍ଚମ ଷଷ୍ଠ ପଢୁଚନ୍ତି ବି ତା ପାଖରେ ଇନଷ୍ଟାଗ୍ରାମ ଇନଷ୍ଟାଗ୍ରାମ ଆଇଡି ଅଛି।
ଆଇଡି ଅଛି ଆଉ ଆମେ ତ ଆସିକି ଏତେ ବଡ ହେଲେଣି। ସମସ୍ତଙ୍କ ପାଖରେ ଗୋଟେ ଗୋଟେ ଆଇଡି ଅଛି। ସବୁ ଦେଖୁଚନ୍ତି ଆଇଡି ଚଲଉଚନ୍ତି। ପୋଷ୍ଟ କରୁଚନ୍ତି। ରିଲସ୍ ଦେଖୁଛନ୍ତି। ରିଲସ୍
ସବୁ ଆସ୍ତେ ଆସ୍ତେ ସବୁ ଆସ୍ତେ ଆସ୍ତେ ୟୁଟ୍ୟୁବ କୁ ଭୁଲି ଯାଉଛନ୍ତି ଆଉ। ମାନେ ୟୁଟ୍ୟୁବ ରେ ପାଠ ମାଠ ଦେଖିବା କଣ
ପାଠ ହଁ ପାଠ ପଢିବା ହେଲା ଯୋଉଟା ଠିକ କଣ୍ଟେଣ୍ଟ ଯୋଉଟା ଆସୁଚି ଆମର ମାନେ ଯୋଉଟା ଦେଖିବା ଭଳିଆ ସେଟା ଦେ ଖୁନାହାନ୍ତି ଫାଲତୁ ଜିନିଷ କୁ ଦେଖୁଚନ୍ତି। ୟୁ ଟୁବ ହେଲା ଆମର ୟୁଟ୍ୟୁବ ତ ବେଶୀ ପିଲା ଖୋଲୁନାହାନ୍ତି ନା। ମେନ୍ ଇନଷ୍ଟାଗ୍ରାମ ରିଲସ୍ ସ୍କୋଲ କରି କରି ପିଲା ସବୁ ଦିନ ମାନ ତାଙ୍କ ସେଇଠି ବିତେଇ ଦଉଚନ୍ତି। ଆମେ ଅ, ଆମେ ଯେତେବେଳେ ଆମେ ଯେତେବେଳେ ବି ନୂଆ ନୂଆ ମୋବାଇଲ୍ ଦେଖିଥିଲେ ଆମ ଏତେ ଇନଷ୍ଟାଗ୍ରାମ ଏତେ ଭଲ ନଥିଲା। କି ଫେସବୁକ୍ ଆମେ ଦେଖନ୍ତିନି। ଆମେ ସବୁବେଳେ ଦେଖନ୍ତି ୟୁଟୁବ। କାରଣ ସେଇଟା ସବୁ ଆସେ ଗେମ୍ ଆସେ, ପାଠ ବି ଆସେ, ସବୁ ଭଲ ଜିନିଷ ଆସ ସେ କିନ୍ତୁ ଏବେ ତ ପୁରା ଇଏ କର ଦେଲେଣି ନା ଆଉ ଏତେ ଭଲ ସେ କିଛି ଆସୁନାହିଁ। ଯାହା ବିି ତାର ଦେଖୁଛନ୍ତି ସବୁ ରିଲସ୍ ଖାଲି ଦେଖୁଛନ୍ତି ପିଲା ସମସ୍ତେ।
ଆଜିକାଲି ଛୁଆ ମା ରେ ଭଲ କଥା କହିବୁ ସିଏ କହିବେ ଏଟା ତୁ ଖରାପ କଥା ହି କହୁଛୁୁ। ଏଇଥିରେ ଛୋଟ ଛୁଆଙ୍କୁ କଣ କହିବୁ ସିଏ ଯାହା କରିଛନ୍ତି କରନ୍ତୁ। ଏବେ ତାଙ୍କୁ କିଛି କହିବା ପାଇଁ ଇଚ୍ଛା ହଉ ନାହିଁ
ତାଙ୍କୁ କିଛି କହିବାକୁ ନାହିଁ ଯିଏ ଯାହା କରୁଛି କରୁ। ‌ ସେ ଯାହା ଆପଣ ମାନଙ୍କୁ ଯିଏ ମିନିବ ମାନିବ। ନହେଲେ ନାଇଁ।
ସେ ହେବ ତୋମେ ଯଦି କଣ ଗୋଟେ ଭଲ କଥା କହିବ। ସିଏ ସାଙ୍ଗେ ସାଙ୍ଗେ ଗାଲୁ ପେଲ ଦବ। କହିବ ନା ତୁ ଜାଣିନୁ ଇଏ ସିଏ। କଣ ପାଇଁ କହିବୁ। ସିଏ ତାଙ୍କ ଯାହା କରିବା କଥା କରନ୍ତୁ ଆଉ। ଏଇଭଳିଆ ଚାଲିଚି ଆମ ଗାଁ ଛୁଆଙ୍କର, ଛୁଆ ତ ଚଗଲା।
ତି ଜୋରେ।
ହଁ ଟିକେ ପବନ ଏବେ ଜୋରରେ ହଉଚି ଆଉ।
ଆ, ହେଇ ପା ପବନ ସାଉଣ୍ଡଟା ବି ଟିକେ ଭଲ ଶୁଭୁଛି ତ। ଇଆଡେ ବି ପବନ ହଉଥୁବ ଶୁଭୁଥୁବ ମୋବାଇଲ୍ ରେ।
ହଁ ଜୋରରେ ପବନ ଶୁଭୁଛି ସାଉଣ୍ଡଟା। ଆଉ ତୋମ ମନ୍ଦିର ଟା ଭାଇ କେମିତି କଣ ସବୁ?
ଆମ ମନ୍ଦିର ତ ସେମିତି ଆଗରୁ ଭଲ ଥିଲା, ଏବେବି ଭଲ ଅଛି। କିନ୍ତୁ ଆଗରୁ କଣ ଅଧିକ ଲୋକ ଯାଉଥିଲେ ଏବେ ଟିକେ ଲୋକ କମି ଗଲେଣି। ଯୋଉମାନେ ସତରେ ଭକ୍ତିଆ ଲୋକ ସେମାନେ ଯାଉଛନ୍ତି। ଆଗରୁ ସମସ୍ତେ ଯାଉଥିଲେ ମନ୍ଦିର। ଆଉ ଏବେ ବହୁତ କମ ଲୋକ ଆମେ ତ ନିଜେ ଯାଉଥିଲୁ। ଆଗରୁ ମନ୍ଦିର ଆମେ ତ ଆଉ ଯାଉନୁ।
ଏ ତୋମ ମନ୍ଦିର ରେ ଟିକେ ଅ ଧିକ ଭଲ ଦେଖାଯାଏ ତ ସେଥିରୁ ପଚାରିନି ଆଉ ଆମେ ତ ଯାଉଥୁମୁ ଦେଖାଯିବ ନା ଭଲ ଦେଖାଯାଏ। ମାନେ ଆଖ ପାଖରେ ଏମିତି ମନ୍ଦିର କୋଉଠି ନାହିଁ ନା ସେ
ହଁ ମନ୍ଦିର ନାହିଁ ନା ଏଇ ଗୋ ସିଏ ତମନ୍ଦିର ହେଇଚି। ତାପରେ ଆଉ ସବୁ ଗାଁରେ ଛୋଟ ଛୋଟ ମନ୍ଦିର। ତାପରେ ସବୁ ଠାକୁର ନାହାନ୍ତି। ଆମ ଆରେ ସବୁ ଠାକୁର ଅଛନ୍ତି ବି ପୂଜା ହଉଚି। ସବୁଦିନ ବ୍ରାହ୍ମଣ ଆସିକି ପୂଜା କରୁଛନ୍ତି ନା।
ହଁ ଭାଇ। ସେଇଥିପାଇଁ ପଚାରି ତୋମର ମନ୍ଦିରଟା ଭଲ ଦେ, ଏ ରାସ୍ତା କଡ ମନ୍ଦିର ଉରା ଅଛି ନା।
ହଁ ପରା।
ସେଇଥିପାଇଁ ପଚାରିନି ଆଉ ମୁଁ କହିନି ଦେଖିବା ଭାଇଙ୍କି ପଚାର ତ ତାଙ୍କ ଗାଁ ମନ୍ଦିର କେମିତି କଣ ସବୁ ଅଛି। ଆରେ ଭାଇ ତୋମ ମନ୍ଦିର ଟି କଲର ମଲର ଦେନେ ସେ ବଡ ମନ୍ଦିର ଟିକେ ଭଲ ଦେଖାଯାନ୍ତା ଆଉ।
କଲର୍ ଦେନେ ଭଲହନ୍ତା କିନ୍ତୁ ଏଇଟା ଯୋଉ ଜ ଗନ୍ନାଥ ମନ୍ଦିର ସେମିତି ରହିବ ତା ରଙ୍ଗଟା ଆଉ କିଛି ଦିଆହଉନି। କେମତି ଦେଇଦେଇଥିଲେ ଆଉ କୋଉ ମନ୍ଦିର ହେଇ ଥିଲେ ବୋଧେ କଲର ଦିଆହେଇଥାନ୍ତା ମୋତେ ଯାହା ଲାଗୁଛି। ଆଉ ଏଇ ଜଗନ୍ନାଥ ମନ୍ଦିର ବୋଲି ବୋଧେ କଲର ଦିଆ ହେଇନି କି କଣ ଆଉ। ତାପରେ ବି ଯିଏ ଯିଏ କରିଛନ୍ତି ସେମାନେ ଭାବିକି କରିଛନ୍ତି ଆଉ ଆମେ କଣ କହିବା ଆମେ ଯିବା ଖାଲି ମନ୍ଦିର ଦେଖିବା କଥା।
ହଁ ଭାଇ ସେଇଆ ଆମେ ଆଉ କହିନେ କଣ ହବ
ହଉ ତାହେଲେ ଭାଇ ଆଉ କଣ କହିବା ଏଇତ ଆଉ ସମୟ ବେଶୀ ନାହିଁ। ହଉ ହଉ ହଉ ହଉ